ହାଲୋ।
ହାଲୋ। ସେମାନେ କଣ କରୁଛତି?
ଏଇ ବର୍ଷା ହଉଥିଲା ଆଉ ବସିଥିଲି ବାହାରେ ଆଉ।
ଓ ହୋ ଆଉ ତମଆଡ଼େ ବର୍ଷା ହଉଚି?
ହଁ ଜୋରେ ବର୍ଷା, ଆ ଗରମ ହଉଥିଲା ସକାଳୁ ପୁରା ଜୋରରେ ହେ ଆଉ ଗୁଳୁଗୁଳି ହଉଥିଲା ଯାହା ହଉ ତିନି ବର୍ଷା ହେଲା କେମ
ଭଲ ତାହେଲେ ହଁ ଆମ ଆଡେ ବି ବର୍ଷା ହେଇଛି। ପରେ ବି ହଁ ଆମର ଛାଡିଗଲାଣି ଆଉ ହଉନି।
ନା ଆମର ଠୋପେ ଠୋପେ ପକଉଛି ତଥାପି।
ହଁ, ଆଉ କଣ? ସବୁ ତମ ଘରେ ଝିଅ ହେଇ ଯାଇଛି ଜଣ ଘରକୁ ବୁଲିବାକୁ। ନାଇଁ ଘରେ।
ହୁଁ ମୁଁ ଏଇ ବ ବସିଛି ଆଉ ଶୋଇଥିଲି ଶୋଇକି ଉଠିକି ବସିଛି ଆଉ। ବାହାରେ ବର୍ଷା ହଉଛି।
ଖାଇବା ପିଇବା କଣ ହେଇଛି ତାହାନେ?
ଆଉ ମୁଁ ଏଇ ବିସ୍କୁଟ ଦିଇଟା ଖାଇଥିଲି ଆଉ ସନ୍ଧ୍ୟାବେଳକୁ ଯାହେନେ ଖାଇବି ଆଉ।
କଅ ତୋ ବୋଉ ବରା ପକୁଡି ସବୁ ଛାଣୁ। ବର୍ଷା ପାଗ।
କହିବି ଆଉ।
ହୁଁ
ଆଉ ତମେ?
ନା ଆମର କିଛି ଖାଇନେଇ ମୁଁଢି ମିସର ଖାଇଥିନି। ଆଜ୍ଞା ଆଉ କଣ ଖାଇବା ଆଉ ଟିକେ ଯାଉ?
ଆଉ ଖାଲି ଛୁଆ ଛୁଆ ଆସିଛନ୍ତି ପାଠ ପଢ଼ିବାକୁ।
ହୁଁ ଆଉ ଦିନରେ ଆଜି କଣ ସବୁ ରୋଷେଇ ହେଇଥିଲା ତମର
ଆଜି ହେଇଥିଲା ଭାତ ଡାଲି ଆଳୁ ନଦିଆ ଭଜା ସଲଡ଼୍
ହୁଁ
ତୁମର
ଆମର ଭାତ ଡାଲି ଆଳୁଭର୍ତ୍ତା ବଡ଼ିଚୂୁରା ହଉ ଆମ୍ବ
ଆଉ ଆମର ବି ସେଇ ଆମ୍ବଡା ହେବକୁ କାଟିଥିଲା ବବକୁ
ତମର ଆମ୍ବ
ନେ ଯ ସେ ଯୋଉ କଲିମ ମଝରେ ପାରିଥିଲି ସେ ରଖି ଦେଇେଇଥିଲା ବୋଉ ସେଟ ରହିକି ପାଚି ଯାଇଥିଲା
ଏ ମିଠା ଅଛି
ହଁ ମିଠା ଲାଗୁଛି
ହୁଁ ହୁଁ ଆଉ ତମର କଲେଜ ରେ ତମର ତୁ ଆମ ଯ ହଷ୍ଟେଲ ରେ ରହୁଛୁ ନା ମେସ୍ କରିକି ରହୁଛ?
ହଷ୍ଟେଲ୍।
ଗୋଟେ ରୁମ ରେ କେତେ ଲେଖା ପିଲା ରହୁଛ?
ଚାରିଜଣ।
ଖଟରେସ ହଉଛ ନା ତଳେ?
ନା ନା ଖଟ।
ଖଟା ଶଉଛ ଖଟ ଦେଇଛନ୍ତି? ଖାଇବା ପିଇବା କଣ କେତେ ଟାଇମ ଦଉଛନ୍ତି ଦିନକୁ?
ଖାଇବା ତିନି ଟାଇମ ସକାଳୁ ଖରାବେେଳେ ଆଉ ରାତିରେ ଆଉ। ସକାଳୁ ପମା ଦିଅନ୍ତି ଇଟିଲି ବରା ବରା ଉପମା ଇତିଥିଲି। ହଁ ଚାଉମିିନ ଦିନେ ଦିନେ ଦିଅନ୍ତି ଚାଟ ଦିଅନ୍ତି। ଦହିବରା ହ ନେଇକି ଆଉ ମାନେ ଯଉ ଟାଇମରେ ଯାହା ମାନେ ଇଏ ଆଉ ଆଉ ଖରାବେଡେ ସେମିତି ଭାତ ଡାଲମା ଫାଲୁମା ଚିକେନ ମାଛ ମଟନ୍
ଡକ୍ଟର ବି ନିିଅନ୍ତ ନା?
ଆରେ ହଷ୍ଟେଲରେ ପୁଣି ମଟନ ଦେଲେଣି ଆଉ କଥା କହୁଛୁ ତୁ।
ଆଗ ହଁ ମଟନ ଦିଅନ୍ତି ସେତି ପାଣିଆ ଫାଣିଆ ହେଇକି ମଟନ ଦିଅନ୍ତି କିନ୍ତୁ।
ଦିଅନ୍ତି ତ ବଡ କଥା ଆଉ।
ଆଉ ରାତିରେ ଆ ରାତିରେ ଭାତ ଦିନେ ଦିନେ ରୁଟି ଆଉ ମାଛ ଯେଉଁ ଚିକେନ୍ ଚିଲ୍ଲି ଚିକେନ୍
ହୁଁ।
ଅଣ୍ଡା ତଡକା ଏମତି ଦିଅନ୍ତି ଆଉ। ଆ ଅଣ୍ଡା ଆଉ କଣ ରାତିରେ ଆଜି କଣ ଖାଇବ?
ଆମର ଆଜି ତଡକା ହଉ ଭେଦା ହେଇଛି।
ହଁ।
ତମର ରାତିରେ କଣ ହବ?
ଏ ନାଇ କଣ କରିବ ସେଇ ରାତିରେ ସକାଳେ ଯୋଉ ଭଜା ଗାଧୁଆଳି କରିୁଥିଲା ସେଇଟା ବୋଧେ ସେି ଗରମ କରିଥବ ରୁଟି ସହିତ ଖାଇଦେବୁ ଡାଲି।
ଆଉ ତ ବୋଉ ଭଲ ଚାଲାକ ଅଛି। ଆଉ ଦିନରେ କରିଦେଇକଛି ରାତିରେ ଖାଇଦବ। ଆଉ କାହିଁ ରାତିରେ କରିବ କି କଣ?
ସେଟ ଏକାଥ କରିଦଉଛି। ରାତି ବେଳକୁ ଗରମ କରିଦଉଛି। ରୁଟି କରିଦଉଛି ଖାଇଦଉଛି ଆଉ।
ଭଲ। ଆଉ ତମେ ମଝରଗଡ଼ଟରେ ଭୋଜି କରି ଯାଇଥିଲ ବାକାଳେ?
ଭୋଜି ତ ବାପାଙ୍କର ଥିଲା ବ୍ୟାଜ ପିଷ୍ଟି। ତା ନୂଆ ବର୍ଷ ବେଳକୁ।
ହଁ ନିଜେ ରୋଷେଇ କଲ ଭଜିରେ ନା ରୋଷେଇଆ ଯାଇଥିଲେ?
ନା ରୋଷେଇଇ ଆସିଥିଲେ।
ହୁଁ, ହୁଁ। ଆଉ ତୁ ରୋଷେଇ, ଭଷେଇ ଶିଖେଇିଲୁଣି ନା?
ନା ମୁଁ ଅଳ୍ପ ଏଇ ପି ପିଇ ପିଠା ଫିଠା।
ନ ସେନା। ହଉ ଯିଏ ହଷ୍ଟେଲରେେ ରହିଛି ବୋଲି ରୋଷେଇଟା କରିବାକୁ ପଡ଼ିନାହିଁ। ମେସ୍ ଯଦି କରିକି ରହିଥାନ୍ତ ପୁଣି ରୋଷେଇ କରି ଖାଇବୁ ନାହିଁ। ଆଗକୁ ପୁଣି ଆଉ ଥରେ ପାଠ ପୁଣି ଏ ପାଠ ସେ ଅଲଗା ଜାଗାରେ ପଢ଼ିଲେ ରୋଷେଇ କରି ଖାଇବୁ ନା ନାଇଁ। ରୋଷେଇ ସିଏକି ନିଜେ ଟିକେ ପ୍ରାକ୍ଟିସ କରିବୁ ନା ଆଉ। ଆଜିକାଲି ପୁଅ ପିଲା ସବୁ ବାହାରେ ରହୁଛନ୍ତି। ନିଜେ ରୋଷେଇ କରିକି ଖାଇବ ନା ନାହିଁ।
ନଁ ପିପି ଫିପି ପିଠା, ଭଜା, ଫଜା ହବ ଯ ହାାରଦବି ଆ ହଉନା ଶ।
ହୁଁ। ଶିଖିବୁ ନାଥର ଧୀରେ ଧୀରେ ତ ଏଇ ଛୁଟିରେ ରହିଲୁ। ତବୁଉତେବେଳେ ରୋେଇ ଗଲା ଉଉଠିଆକ ଟିକେ ଦେଖିଦିଅନ୍ତୁ। କଣ କେମିତି କରୁଛି। ଶିଖି ଯାଆନ୍ତୁ।
ଏ ପ୍ରାଣିଛି ତ କିନ୍ତୁ ବନେଇନି କି ଏବେ କି।
ହୁଁ ବନେଇଥାାଆନ୍ତୁ। ନା ଏ ଘରେ ଆସିଛୁ ବନେଇଥାନ୍ତୁ ପ୍ରାକ୍ଟିସ ହେଇଥାନ୍ତା। ହଷ୍ଟେଲ
ଆଉ ଏ ହଷ୍ଟେଲରେ ଯୋଉ ଚିକେନ ବନାନ୍ତି ସେଟା। ସେରାଟିରେ ମାନେ ଟିକେ ଖାଲି ହାତ ମାରଦି ନେ ମୁଁ କରିୁନାଁନି ପିଲା କରିନାହାନ୍ତି ତାଙ୍କର।
ହୁଁ ହୁଁ ଯିଠୁ ବନେଇନେ କଣ ଶିଖି ଯାଆନ୍ତୁ। ତମନର କଥା। ଳ ସୁନ୍ଦର ର ଗୋ ଆମେ କରିକି କି ରୁମ ନେଇକି ରହିଲୁ ନିଜେ ରୋଷେଇବାସ କରିକି ଖାଇବୁ ନା ନାଇଁ।
ଜାଣିଛି କିନ୍ତୁ କେବେ ପନେଇନି। ସେଇପାଇଁ ଟିକେ ନିଜେ ବନେଇନି ନା ସେଥିଲାଗି।
ଘରେ ସେଇଥିପାଇଁ ତ ସମସ୍ତେ ସମସ୍ତେ ଘରେ ସବୁ ପ୍ରାକ୍ଟିସ କରନ୍ତି। ଭଲ ହଉ ନ ହଉ ଅଳ୍ପ ଜିନିଷ ଯେତେବେଳେ କରାହେଉଛି। ତୁ କର ତୁ।
ଶିକମି ଶିଖିଯିବା ଆଉ। ବନେଇଲେ ଅଟୋମେଟିକ୍ ହେଇଯିବ।
ହୁଁ
ଚିକେନ ଅଷ୍ଟ୍ରେଲିଆ ଯା ବନାନ୍ତି କି ଖାଲି ଟିକେ ମାନେ ପିଲା କରୁଥେ କୁଆଡେ ପଳେଇଲେ ମୁଁ ଟିକେ। ଖାଲି ଇଏ କରିଦି ମାନେ ତଳେ ଲାଗିଯିବ ବୋଲି।
ହୁଁ ଆକ୍ଷୁତା ତ ବହୁ ଦେଖ। କାଲି ରବିବାର ଅଛି ତୁ କ ଚିକେନ ଆଣୁ ତୁ କରିବୁ। ଅଳ୍ପ ଆଣ ତ ବହୁତ ତ ଖାଇନାଇ ନା ଆଣ ରବିବାରେ? ଅଳ୍ପ ଟିକେ ଆଣ। ମୁଁ, ଆଜି କରିବି। ଦେଖିବା କଣ ହଉଛି। ପାରୁଛ ନା ନାହିଁ।
ଆଣିବା ଆଉ।
ହୁଁ। ଆଉ ଆଗକୁ ରଥଯାତ୍ରା ଆସିଯିବୁ ନା ବୁଲି ପୁରୀ ପୁରୀ ଆଡେ କୁଆଡେ ଯାଉ ତୁ ଦେଖିଯିବୁ କହୁଥିଲୁ।
ନା ଭିଡ ଏତେ ଦେଖ ରଥ ମତେ ହଷ୍ଟେଲ ପଳେଇବି। ଦେଖା ରଥଯାତ୍ରା ସରିଲେ। ଯୋଉ ଲାଷ୍ଟ ମାନେ ସୁନାଉ ଫନାଉ ସରିଲେ ଭିଡ କମିଲେ। ସାଙ୍ଗମାନଙ୍କ ସହିତ ଦେଖିବାକୁ ଯଦି ହବ ମୁ ଯିବି ଆଉ। ଆଉ ମୁଁ ତ ଯାଇଥାନ୍ତେ ଯାଇ ବରଲି
ହୁଁ
ଆଉ ସାଙ୍ଗମାନଙ୍କ ସହିତ ଯଦି ହବ ଯିବି ଆଉ
ହୁଁ ହୁଁ ରକ୍ତ ଭଦ୍ର ହେଇଥାନ୍ତୁ ଦେଖି ନା ପତ ଦ ଏଇ ବବହୁତ ବିଡ଼ା
ଭିଡ ପାଇଁ ଆଉ ଯାୟୀ ହଉ ମାନେ ଭଲସେ ଦର୍ଶନ କରି ହବନି ଆଉ
ହୁଁ
ଏକା ଟାଇମେ ଗଲେ ଟିକେ ଦର୍ଶନ କରିବୁ ବୁଲାବୁଲି ଟିକେ କରିବୁ ସମୁଦ୍ର ବୋଳିଲେ ଆସିବୁ ଏମିତି ଗଲେ ରଥଯାତ୍ରା ଟାଇମ ରେ ଭିଡ ସବୁ କୁଆଡ଼େ ମାନେ ହୋଟେଲ ବି ରହିବାକୁ ମିଳିବନି କି ରହିବାକୁ କିଛି ମିଳିବନି ହଇରାଣ ହେବ ସବୁ ହୋଟେଲ ଫ ହୋଟେଲ ଫୋଟେଲ ବନ୍ଦ ହେଇଯାଇଥିବ ସେ ରହିବାକୁ ଜାଗା ନଥିବ କିଛି ଲାଭ ନାହିଁ ଯାଇ ଖାଲି ରଥରେ
ଥା ଅଥର ବହୁ ଜାଡ ଦୂରରୁ ସବୁ
ହଁ
ଲୋକ ଆସୁଛନ୍ତି ନା ସେ ସବୁ ଏତେ ଲୋକ ଆସେ ଯେ ରହିଯିବ ସବୁ ଯାହା ମିଳିବନ ରହିବା ପାଇଁ ହଇରାଣ ହବ କହିଲ
ସରିଲେ ଗଲେ ଦର୍ଶନ ବି କରିପାରିବୁ ବୁଲାବୁଲି ବି କରିପାରିବୁ ରହିବା ପାଇଁ ବି ସୁବିଧା ଭିଡ଼ ବି ନଥିବେ ରଥବାର୍ତ୍ତା ପରେ ପରେ ଟିକେ ଫାଙ୍କା ଥିବ
ହୁଁ ହୁଁ
ରଥାବାତ୍ର ପରେ ଗଲେ ଟିକିେ ସୁବିଧା ହେବ ଆଉ ଦେଖିବାକୁ ଯାଏ ସେଠି ସାଙ୍ଗମାନେ କଣ କହୁଛନ୍ତି ସାଙ୍ଗମାନେ ରାଜି ହେଲେ ଯିବୁ ଆଉ ଏବେ ତ କ୍ଲାସ୍ ନାହିଁ ଏତେ
ହୁଁ ହଁ ଇଏ ଯିବୁ
ଆଉ ପିଲା ଆସ ତ ପଢ଼ୁଛନ୍ତି ତାହେଲେ
ହଁ ଆସିୁଛନ୍ତି ସମସ୍ତେ ଚାରିଜଣ ଯାକ ଆସୁଛନ୍ତି ଯଉ ବର୍ଷା ଟିକେ ହଉଥିଲା ତମେ ତାକୁି ପଳେଇ ଆସଛ ମୁଁ ପଳେଇବି ପଢିକି ଜଲ୍ଦି
ଓଡ଼ ହ
ଆ ତୁ ପଢୁଛୁ ନା ଘରେ ପଢାପଢି କରୁଛୁ ନା
ଟନସି ପାଇଁ ଯୋଉ ଯାଉଥିଲି ତାର ପ୍ରୋଜେକ୍ଟ ଦେଇଥିଲେ ତା ପ୍ରୋଜେକ୍ଟ ପ୍ରୋଜେକ୍ଟ କରୁଥିଲି ଆଉ ସିଏ ଗୋଟେ ଦେଇଥିଲେ ତାର ମାନେ ତାର ବି ଅଲଗା ସଟିଫିକେଟ ମିଳିବ ଇ ଲ ବୋଲି ଗୋଟେ ସେ ପ୍ଲାଣ୍ଟ ଭିତର ଇଏ ଫ ସବୁ ସେଥିରେ ଭିଡ଼ିଓ ଭିଡ଼ିଓ ଦେଖୁଥିଲି ସେଇଟା ଦେଖୁଥିଲି ସେତିକି ଆଉ
ପଢ ଟିକେ ପଢ ହଉ ତାଲେ ରଖୁଛି ଛୁଆଙ୍କୁ ପଢେଇ ଦିଏ ତ ଆଉଥଆ କାଲେ କନମି ଆଉ
ହଉଗଲି